ହାଲୋ।
ହାଲୋ।
ଆଜ୍ଞା ମ୍ୟାମ୍ ନମସ୍କାର୍।
ଆଜ୍ଞା ମ୍ୟାମ୍ ନମସ୍କାର୍। କଣ କରୁଛନ୍ତି?
ନାଇଁ ଏଇଠି ଧୂପ ଦେଇକି ବସିଥିଲି ଆଉ।
ହୁଁ ରୋଷେଇ ସଇଲାଣି?
ରୋଷେଇ ନା ନାଇଁ ପଛୁ କୁ ହ
ଆଛା। କଣ ରୋଷେଇ କରିବେ?
ରୋଷେଇ ଏନା ହବ ଭାତ ହବ ଆଉ କିଛି ହବ ଆଉ।
ହୁଁ ରାତିରେ ଆପଣ କଣ ଖାଆନ୍ତି ଭାତ ଖାଆନ୍ତି ନା ରୁଟି ଖାଆନ୍ତି?
ନାଇଁ ଭାତ ଖାଏ ନା।
ଭାତ ଖାଆନ୍ତି?
ଆଜ୍ଞା।
ରୁ। ରୁଟି ଏମିତି ମାନେ ଗୁରୁବାର କିମ୍ବା ସୋମବାର, ମଙ୍ଗଳବାର ଏମିତି ମାନିକି ଖାଆନ୍ତିନି।
ହଁ ଖାଏ କେତେବେଳେ କେମିତି ଆଉ।
ହୁ ଆଚ୍ଛା। ଆଉ ଆପଣଙ୍କୁ କୋଉ ପର୍ବ ଟା ବେଶୀ ଭଲ ଲାଗେ?
ପର୍ବ ତ ମତେ ସବୁ ପ୍ରକାର ଭଲ ଲାଗେ। ଆମର ଅଛି ତ ମାନେ ବାର ମାସକୁ ଟ ପର୍ବ ଅଛି। ଆଉ ଆମର ଆସେ ଯେମିତି ଏଇ ମାନେ ମାସୁୁ ଖ ପଡ଼ିଥାଏ ସେହିପରି କରିଥାଉ ପର୍ବକୁ ଚାହି କରିଥାଉ ଆଉ। ସ ଆମର କୁମାର ପୂର୍ଣ୍ଣିମା ହଉ ଆମର ଯୋଉ ଅଛି ଯୋଉ ମୁଘ ମାସ ହଉ କି ଆମର ମାର୍ଗଶିର ମାସ ହୋଉ ଯୋଉ ଆମର ମ ଓଷା ଥାଏ। ତ ଭଲ ଲାଗିଥାଏ ଘରେ, ଘରେ ତ ପୂଜା କରନ୍ତି। ବଟ୍ ଆମେ ଯୋଉ ଝୋଟିି ହରିଆ ପକେଇଥାଉ ବୋହୁତ୍ ଖୁସି ଲାଗିଥାଏ ପକେଇବା ପାଇଁ। ଆଉ, ଆଜ୍ଞା।
ବଢି ମୁଁ ବି ମତେ ଝୋଟି ଆଙ୍କିବାକୁ ବୋହୁତ୍ ବଢିଆ ଲାଗେ। ହୁଁ କିଛି କରେ କି ନ କରେ ଝୋଟି ଆଙ୍କିବା ପାଇଁ ପୁରା ରେଡି ଥାଏ। ହୁଁ। ବଢ଼ିଆ ଲାଗେ ଆଉ। ଆଉ ଏ ବର୍ଷ ଆପଣଙ୍କର ଫାଷ୍ଟ ବୋଧେ ମାଣବସା?
ହଁ ହଁ, ଆଜ୍ଞା।
କରିବେ ମାଣ ଓଷା ଲକ୍ଷ୍ମୀ, ଲକ୍ଷ୍ମୀ ମାଙ୍କର ଓଷା କରିବେ। ଆପଣଙ୍କର ମାଣବସା ନା ଖାଲି ନର୍ମାଲ।
ନାଇଁ। ଓ ମାନେ ଅଛି ଯେ ମୋଟ ହେ। ଇ ଆସିଛି ତ ଏଥରକ ଫାଷ୍ଟ ଥରକ ହବ ଆଉ।
ଆଚ୍ଛା। ଆପଣଙ୍କ ଘରେ ମାଣବସା ମାନେ ମାଣବସନ୍ତି ନା। ଖାଲି ଏମିତି ଖଟୁଲି ରେ ଠାକୁରଙ୍କୁ ରଖିକି ପୂଜା କରନ୍ତି।
ନାଇଁ ଏଠା କଥା ତ କହିପାରିନେ ନା ଆମ ଗାଁ ରେ ହୁଏ ସବୁ ଯୋଉ ଖଟୁଲରେ ରଖିକି ଆମର। ଆଉ ଯୋଉଁ ଧାନ ରଖା ହୋଇଥାଏ ଆଉ ଯୋଉ ଲକ୍ଷ୍ମୀ ମାଙ୍କ ମୂର୍ତ୍ତି ରଖା ହୋଇଥାଏ। ଆଉ ସବୁ ପ୍ରକାର ଯୋଉଁ ତାଙ୍କର ଯାହା ସବୁ ଦରକାର ମୂଳା ହଉ ଆଜ୍ଞା ଆଜ୍ଞା।
ହଁ ହଁ।
ହଁ ସବୁ ରଖିକି ଫୁଲ ହରିଆ ଦିଆ ହେଇକି ପୂଜା କରାହୋଈଥାଏ ଆଉ। ଆଜ୍ଞା।
ଆଚ୍ଛା ଆମର କଣ ଅଛି କହିଲେ। ଆମର ମାନେ ଏମିତି ଅଛି ଆମର କଣ। ମାନେ ମୁଁ ଜାଣିନି କଣ ପାଇଁ ଏମତି ଅଛି କିନ୍ତୁ ଆମର ମାଣ ବସାନ୍ତିନି। ଠାକୁର ଘରେ ମାଙ୍କର ଫଟୋ ଟା ରଖା ହେଇକି ତାଙ୍କୁ ବସି। ବସ୍ତ୍ର ବସ୍ତ୍ର ପିନ୍ଧା ହବ ସେର ଯୋଉଁ ମାଣସେର ସେଇଟା ରଖା ହୁଏ ନା। ଖାଲି ଧାନ ରଖାହବ ମାନେ ଧାନର ସେ ଯୋଉଁ ଗୁଚ୍ଛ ଟା ରଖାହବ। ତ ଧାନର ଗୁଛ ଟା ର। ଖାଇକି ମାଙ୍କ ଫୋଟରେ। ତାଙ୍କୁ ବସ୍ତ୍ର ପିନ୍ଧା ହବ ତାଙ୍କ ପାଖରେ ବେତ ଗୁଆ ସବୁ ରଖାହବ ରଖା ହେଇକି ପୂଜା କରାଯିବ। ଆଉ ଯେମିତି ପୂଜା ହୁଏ ନର୍ମାଲ ସେମିତି ହୁଏ ଖାଲି ମାଣ ଟା ଆମର ବସେ ନାହି
ନହେଲେ ପୂଜା ପାଠ ସେମିତି ହୁ ହୁଁ। ସେଟା ଆମର ପଞ୍ଚୁକ ପାଞ୍ଚ ଦିନ ଆମର। ଗାଁ ରେ ସବୁ କୀର୍ତ୍ତନ ହୁଏ ତାପରେ। ଆମର ଯୋଉଁଦିନ ଲାଷ୍ଟ ମାନେ ପଞ୍ଚୁକ ଯୋଉଦିନ ହଁ। ଆଜ୍ଞା ଆଜ୍ଞା ଯୋଉଦିନ ଡଙ୍ଗା ଭସା। ସେଦିନ ଆମ ଗାଁ ଗାଁ ରେ ସବୁ ଠାକୁର ସବୁ ଠାକୁରଙ୍କ ମନ୍ଦିର ଅଛି। ଅଛି ମାନେ ଶନି ମନ୍ଦିର ଅଛି ଆଉ। ଶିବ ମନ୍ଦିର ଅଛି ସାଇବାବାଙ୍କ ମନ୍ଦିର ଅଛି ଜଗନ୍ନାଥ ମନ୍ଦିର ଅଛି ରାମ ମନ୍ଦିର ଅଛି। ଅଛି ହନୁମାନ ମନ୍ଦିର ଅଛି ଆଉ ତାରିଣୀ ମନ୍ଦିର ଅଛି ଜାଗୁଳିେଇ ମନ୍ଦିର ଅଛି। ଆଉ ଆଉ ଆଉ କଣ ବୁଢିଜାଗୁଳି ମନ୍ଦିର ଅଛି ସବୁ ମ ରାଧାକୃଷ୍ଣ। କଷ୍ଣ ମନ୍ଦିର ଅଛି ସବୁ ମନ୍ଦିର ଅଛି ତ ସବୁ ମନ୍ଦିରରେ ଭୋଗ ବଣ୍ଟା ହୁଏ। ହୁଁ ସବୁ ମନ୍ଦିରରେ ଭୋଗବଟା ହୁଏ ତ ଆମେ। ସବୁ ତିନିଟା ପୁରା ତିନିଟା ରାତି ଦିଟା ରାତି। କି ଏମିତି ବି ରା ମାନେ ପୂର୍ଣ୍ମରେ। ପୂର୍ଣ୍ଣିମ ଟାତିଟେ ଶୁଆଯାଏନା ସବୁ ଉଠିବେ ଉଠିକି ଘର। ଘର ଓଳାଓଳି କରିକି ସମସ୍ତେ। ମଁ ଚଉରାରେ ମୁର୍ଜ ପକେଇବି ତାପରେ ଯାଇକି ଆମେ ଯାଇକି ମନ୍ଦିର ଆମ ଘର ପାଖରେ ତାରିଣୀ ମନ୍ଦିର। ଆମେ ତାରିଣୀ ମନ୍ଦିରରେ ଯାଇକି ପକାଉ। ପକେଇବୁ ପକେଇକି ଅନ୍ଧାର ଅନ୍ଧାର ଯିବ ଚାରିଟା। ସାଢେ ଚାରିଟା ପାଞ୍ଚଟା ବେଳକୁ। ଆମେ ସବୁ ଡଙ୍ଗା ନେଇକି ଯିବୁ ଶିବ ମନ୍ଦିର ପାଖରେ ଗୋଟେ ପୋଖରୀଟି ଅଛି। ସେଇ ପୋଖରୀରେ ଆମେ ଡଙ୍ଗା ଭସେଇବୁ ମନ୍ଦିର ଦର୍ଶ ନ କରିବୁ ଭୋଗ ନେଇକି ଭୋଗ ଖାଇ ପିଇକି ଆସୁ ଆଉ ମନ୍ଦିରରେ ପୁରା ଶିବ ମନ୍ଦିରରେ ପୁରା ତାର ମାନେ ବୋ ବୋ ସୋମ ଯୋଉ ସେଣ୍ଢ ଦିଟା ଶୋଇଥାନ୍ତି ଯୋଉ ଷ୍ଟାଚୁ ସେଇ ମୂର୍ତ୍ତ ତି ପାଖରୁ ପୁରା ଆମ ମନ୍ଦିର ପର୍ଯ୍ୟନ୍ତ ପୁରା ଗେଟ୍ ପର୍ଯ୍ୟନ୍ତ ପୁରା ଝିଅ ମାନେ ସବୁ ପ କି ଥିବେ ମୁରୁଜ ବଢିଆ ଦେଖା ହୁଏ କିନ୍ତୁ କୀର୍ତ୍ତନ ହୁଏ ଭଲ ପୁରା ବଢିଆ ସେ ହୁଏ ଆମର ଉ ପଞ୍ଚୁକ ପାଞ୍ଚ ଦିନ ଯାକଁ। ଗାଁ ସାରା ସବୁ ବୁଲିକି କୀର୍ତ୍ତନ କରନ୍ତି। ସବୁଠି କୀର୍ତ୍ତନ ହୁଏ ହୁଁ।
ବଢିଆ ଲାଗେ ଗାଁ ରେ ପଞ୍ଚୁକ ଟା ବଢିଆ ସେ ପାଳନ ହୁଏ।
ଆଜ୍ଞା ସ
ହଁ ଏ ବର୍ଷ ଆମର ଯାତ୍ରା ହେଇଥିଲା ଆମ ଗାଁ ରେ। ଆମର ଯାତ୍ରା ହଉଥିଲା ତାପରେ ପଇସା ପତ୍ର ଅସୁବିଧାରୁ ଆଉ କରୁନ ଥିଲେ ତାପରେ ଉଁ ଏଇ ବର୍ଷ ଠାରୁ ପୁଣି କରୁଛନ୍ତି ବଢିଆ ସେ ଯାତ୍ରା ଟା କରିଥିଲେ। ହେଇଥିଲା ମୋର ପରୀକ୍ଷା ଥିଲା ମୁଁ ଆସିପାରିନଥିଲି ଆର ବର୍ଷ ଦେଖିବି ଆଉ।
ଆଛା।
ବନ୍ଧୁବାନ୍ଧବ ବି ଆସିଥିଲେ ଆପଣଙ୍କ ଗାଁରେ ହୁଏ ନା ଯାତ୍ରା।
ଆଜ୍ଞା ହୁ ଆମ ଗାଁରେ କି ହଁ ହୁଏ ଆମର ଯୋଉ ପଣା କୁ ହୋଇଥାଏ ଆମର ପଣା ଯାତ ଆରେ।
ଆଚ୍ଛା। ଆଜ୍ଞା।
ଆଜ୍ଞା। ଆଜ୍ଞା। ହୁଁ ହୁଁ। ନା ଆମର ଯାତ୍ରା ଗୁଡା ବଢିଆ ସେ ହୁଏ।